ବନ୍ଧୁ,
ହଁ ବନ୍ଧୁ ଆପଣ କଣ କଣ ବାହାରକୁ ଯାଇଛନ୍ତି ନା କଣ?
ଆଜ୍ଞା ବନ୍ଧୁ ବାହାରକୁ ଆସିଲୁ ସାଙ୍ଗେ ସାଙ୍ଗେ କିଛି ଅସୁବିଧା ହେଉଛି କି?
ହଁ ପରା ଆପଣଙ୍କର ଗାଡି ମଟର ଶବ୍ଦ ହଉଛି।
ହଉ ତା ବେଶ ଦୁଃଖନୀୟ
ଆପଣ ବାହାରକୁ ଯିବା ପୂର୍ବରୁ କି ଯିବା ପରେ ହେଲେ କଲି କଲ କରିଥାନ୍ତେ।
ହଁ ମୁଁ ଏବେ ଯାଉଛି ଭିତରକୁ ଆପଣ ଆପଣ କଥା କୁହନ୍ତୁ, ଶୁଭ ସନ୍ଧ୍ୟା ଭାଇ କଣ କରୁଛନ୍ତି?
ଶୁଭ ସନ୍ଧ୍ୟା ମୁଁ ଏଇଠି ବସିକି- ଖାଇ ପିଇ କରି ଏବେ ଆସି ଟିକେ କ୍ରୀଡ଼ା କରିଥିଲି ଆଉ,
ଆଉ କ୍ରୀଡ଼ା ଏ କ୍ରୀଡ଼ାରେ ବ୍ୟସ୍ତ ଆପଣ କଣ ସନ୍ଧ୍ୟା ନଅଟା ସନ୍ଧ୍ୟା ତ ନୁହେ ରାତି ସମୟ ହେଲାଣି ଆପଣ- କ୍ରୀଡ଼ା କରୁଛନ୍ତି?
ହଁ ସେଇ ମୋବାଇଲରେ କ୍ରୀଡ଼ା କରୁଥିଲି କାରଣ- ସନ୍ଧ୍ୟା ସମୟରେ ଫୋନ ଫୋନ ଏତେ ବ୍ୟବହାର କରିନଥିଲି ତ ସେଇଥିପାଇଁ ଏଇ ସମୟରେ ଟିକେ ଏବେ ବ୍ୟବହାର କରୁଛ ଏବେ ଆଉ।
ଏବେ ଟିକେ ଶବ୍ଦ କମିଲା ନା ଚାଲିଛି?
ହଁ ଶବ୍ଦ କମିଲା ମତେ କିଛି ବୁଲେଟର ଶବ୍ଦ ସବୁ ଥିଲା।
ହଉ ହଉ ସିଏ ଆଖପାଖରେ କିଛି ପିଲା ଅଛନ୍ତି ତ ଘର ପାଖରୁ ସେମାନେ ଯିବା ବେଳେ ଏଇ ସବୁ ସବ ପ୍ରଦୂଷଣ କରୁଛନ୍ତି। ସେ ଛାଡନ୍ତୁ ସେ କରନ୍ତୁ ଆପଣଙ୍କ ଗାଡି ସେ ଗାଡି ପତ୍ର ଉପରେ କଣ ଧ୍ୟାନ ଅଛି?
ଗାଡି ପତର ଉପରେ ଧାରଣା ମହତ କିଛି ଏତେ ବେଶ କିଛି ନାହିଁ। କିନ୍ତୁ ମୁଁ ଏସବୁ ଗାଡି ଯୋଉ ସବୁ ଆପଣ ଏବେ ଶୁଣିଲେ ଏବେ, ଜଷ୍ଟ ସେକୁ ସେ ସବୁ ମୋତେ ଭଲ ଲାଗେ ନାହିଁ। କାରଣ ଏସବୁ ଦ୍ଵାରା ମାନେ ଅନ୍ୟମାନେ ସବୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି କାହାର ପାଠ ପଢ଼ା ଥାଏ, କିଏ କେଉଁ କାମରେ ବ୍ୟସ୍ତ ଜୀବରେ ତ ଥାଆନ୍ତି।
ନାଇଁ ସେ ଗାଡି ପ୍ରତି କିଛି ନାହିଁ, ଏବେ ସେ ଗାଡିରୁ ଯୋଉ ମେନ୍ ଜିନିଷ କ ମ୍ପାନୀ ସେ ଗାଡି ଏବେ ଠିକ ଠାକ୍ ଭାବେ ତାକୁ ଶବ୍ଦ ପ୍ରଦାନ କରି ଦେଉଛି ଏଇ ଯଉ ପିଲାମାନେ ତା ଶବ୍ଦକୁ ପରିବର୍ତ୍ତନ କରି ଦେଉଛନ୍ତି ସେ ଥିପାଇଁ ପ୍ରଦୂଷଣ ଘଟୁଛି।
ସେଇ ଶବ୍ଦ ପ୍ରଦୂଷଣ ଯୋଉମାନେ କରୁଛନ୍ତି ଯଦି ସେମାନେ ଏହାକୁ ବନ୍ଦ କରିଦିଅନ୍ତ ତେବେ ସବୁକିଛି ସୁରୁଖୁରୁ ରେ ଚାଲନ୍ତା, କିନ୍ତୁ କିଛିଟା ପଇସା ପାଇଁ ଏମାନେ ଏମିତି କରୁଛନ୍ତି ଯଦି ଆମେ କଣ କହିପାରିବା ଆଉ।
ସେଇଟା ବି ଠିକ୍ ସତକଥା ସେ ବାହାରୁ କିଛି କାମ କରିକି ଆଣୁଛନ୍ତି ଏ ସବୁ ଆମ ଜାଗାରେ ଆମ ସ୍ଥାନୀୟ ଅଞ୍ଚଳରେ ବିକ୍ରି କରି ଶବ୍ଦ ପ୍ରଦୂଷଣ କରୁଛନ୍ତି।
ଏହା ଅର୍ଥ ଆପଣ କଣ କହିବାକୁ ଯାଉଛନ୍ତି?
ଆମେ ଚାହୁଁଛୁ ତ ଆପଣଙ୍କୁ ତାହେଲେ ଯାନବାହାନ କର ଅତି ଆପଣ ଭଲ ଲାଗେ କିନ୍ତୁ ଅତି ଶବ୍ଦବାଲା ଯାନବାହାନ ଆପଣଙ୍କୁ ଭଲ ଲାଗେନି,
ଅତି ଶବ୍ଦ ବାଲା ହଁ ସେପରି ଆପଣ କହିପାରିବେ, କିନ୍ତୁ ଯେମିତିକି ଆପଣ ଜାଣିଛନ୍ତି ସୁପ୍ରା ସୁପ୍ରା ନାମକ ଗୋଟେ ଗୋଟେ ଗାଡି ଥାଏ ଯାହକି ବେଶୀ ସାଉଣ୍ଡ କରେ ତାହା ମଧ୍ୟ ଆମକୁ ଭଲ ଲାଗେ ନାହିଁ, କାରଣ ଆମକୁ ଭଲ ଲାଗେ କଣ କହିଲୁ ଯୋଉ ମାନେ ଯେମିତି ଗୋଟେ ଆମକୁ ଭାଇଭ ଦଉଥିବ ଗୋଟେ ଭଲ ଭାଇଭ ଦଉଥିବ ସେପରି,
ଭାଇଭ ମାନେ ଭଲ ଦେଖା ବି ଯାଉଥିବ ବସିବାକୁ ଭଲ ଥିବ ଶବ୍ଦ ଠିକ୍ ଠାକ୍ ବି ଥିବ।
ଅବଶ ଅବଶ।
ଆପଣଙ୍କ ଯାନବାହାନ କିଣିବା ପ୍ରତି କିଛି ଧ୍ୟାନ ଅଛି ନା ନାହିଁ?
ହଁ ଧାନ ତ ବେଶ ଭାବରେ ଅଛି କିନ୍ତୁ ଏବେ ସେଇ ପ୍ରଦୂଷଣ ଯେମିତି ନ ହଉ ଯେମତି ଶବ୍ଦ ପ୍ରଦୂଷଣ ନ ହଉ, କି ପରିବେଶ ପ୍ରଦୂଷଣ ନ ହଉ ସେଥିପ ପାଇଁ ମୁଁ ଭାବିଛି ଗୋଟିଏ ଇଲେକ୍ଟ୍ରିକ ଯାନ ଟିଏ କିଣିବି ବୋଲି ଯାହାକି- ସ୍ପ ମାନେ ପରିବେଶକୁ ମଧ୍ୟ ସୁ ସୁରୁକତ ରଖିବ।
ଆପଣ କିଣିକି ବି ସେଥିରେ କିଛି କାମ ବି କରିପାରିବେ ଚାହିଁଲେ ଆଜିକାଲି ଅ ବହୁତ ସାରା କାମ। ଅଛି।
ହଁ ତାହା ତ ମୁଁ ନିଶ୍ଚିନ୍ତ ଭାବରେ ଭାବିଚି କିନ୍ତୁ ଯେହେତୁ ଆପଣଙ୍କୁ ମୁଁ ଯେମିତି ଆଗରୁ ଥରେ କହିଥିଲି ଆପଣଙ୍କ ସହ ଦେଖା ହେଲାବେଳେ। କି ସେଥିରେ ତାହା ଆରଟିଅ ରେଜିଷ୍ଟ୍ରେସନ ନଥାଏ। ସେଥିପାଇଁ ଏ ଟିକେ ମୋର ଗୋଟେ ଅସୁବିଧା ହୋଇପାରେ।
ହଁ ସେଇଟାବି ସତକଥା ସେ ଅସୁବିଧା ବି ହୋଇପାରେ ଦେଖିବେ ଆପଣ କଣ କରିପାରିବେ। ସେପରି ଧାନ ଦେବେ।
ତାହା ତ ବେଶ ବଧ ଧ୍ୟାନ ଏବେ ଚାଲିଚି।
ଧ୍ୟାନ ଦିଅନ୍ତୁ ଯାହା ହବ ଯାହା ମିଳିବ ସବୁ କଲେ ଭଲ।
ମୁଁ ତ ସେଥିପତି ଏବେ ଧ୍ୟାନ ଦେଉଅଛି କଣ କରିିବି ଭାବୁଛି।
କାଲି ଟିକେ ଆସନ୍ତୁ କୁଆଡ଼େ ଯିବା କାଲି ଆମେ ଆପଣଙ୍କ ଘରକୁ ଯାଇପାରିବୁ।
ଏବେ ତ ଆମଁ କୁଆଡ଼େ ଯାଇପାରିବି ନାହିଁ ଆପଣଙ୍କୁ କହୁଚି ଆପଣ କହିଲେ କଣ ହେବ।
ଏବେ ନୁହଁ କାଲି ଆମ ଭାଈ ଆପଣଙ୍କ ଘରକୁ ଯାଇପାରିବୁ?
ହଁ ହଁ ନିଶ୍ଚିନ୍ତ ନିଶ୍ଚିନ୍ତ ସେଥିରେ କିଛି ଅସୁବିଧା ନାହିଁ।
ଆମର ଆଖପାଖରେ ସବ୍ଦ ଶ ପ୍ରଦୂଷଣ ହେଉଚି ତ ଆମେ କାମ ଠିକସେ କରିପାରୁନ ତ। ଆପଣଙ୍କ ଘର ପାଖକୁ ଗଲେ ମିଶ କିି ସେ କରିପାରନ୍ତେ।
ହଁ ହଁ ତାହା ତ ଆପଣ ବେଶ ସତ କଥା କହିଲେ।
ତ କାଲି ମୁଁ ସେଇ ଯେ ଦିନାକ ଯେତେବେଳେ ମୁଁ ଖାଲି ହେବି ଆ ଆପଣଙ୍କୁ ଫୋନ୍ କରିଦେବି ଆପଣ ଘରକୁ ଯିଏ କାମ କରିଦ
ହଁ କରି ନିଶ୍ଚିନ୍ତ କରିପାରିବା ଆମେ ଅଲଗା ଅଲଗା ରୁମ ତ ଅଛି। ସେଇଠାରେ ବସିକରି କାମ କରିଦବା ଯାହା ଫଳରେ କି ଆମକୁ ମଧ୍ୟ କିଛି ଆଗାମୀ ଦିନରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ।
ସେଇଟା ବି ଆଉ ଆପଣ କିଛି ଖାଦ୍ୟ ପିଇବା ପତ୍ର ବି ଧ୍ୟାନ ଦେବେ ଆମର ଆମେ ଯଦି କେତେ ଦିନ ପରେ ଆପଣଙ୍କ ଘରକୁ ଯାଉଚୁ।
ହଁ ହଁ ତାହା ତ ଆପଣ ବେଶ ସତ କଥା ଆପଣ କହୁଛନ୍ତି କିନ୍ତୁ ଏତ ଆପଣ କହିବାର କଣ ଦରକାର ଆମେ ତ ନିଜେ ହେଇଟା କରିଦବୁ ନା।
କାଳେ ଆପଣ ନ କରନ୍ତି ଆମ ଆପଣଙ୍କ ଘର ଲୋକ କାଳେ ଆମ ଦେଖିକି କଣ କୁହନ୍ତି। ଏତେ ଦିନ ପରେ ଯେହେତୁ ଆମେ ଆପଣଙ୍କ ଘରକୁ ଯାଉଚୁ ଏତେ ବଡ଼ କାଣ୍ଡ ପରେ।
ଆରେ ନା ନା ଆପଣ ସେପରି କିଛି ଭାବନ୍ତୁ ନାହିଁ ଆପଣ କିଛି ଅଧିକ ଭାବି ଦେଇଚନ୍ତି କିନ୍ତୁ ସିମ୍ପୁ ସେପରି କିଛି ରୁହେନା।
ତାହେଲେ ଠିକ୍ ଅଛି ଆମେ ଯିବୁ ଖାଦ୍ୟପତ୍ର ରଖିଥିବେ ଖାଇବା କାମ କରିବା ବୁଲିବା କୁଆଡ଼େ ଯିବା।
ହଁ ହଁ ଠିକ୍ ଅଛି ସେଥିରେ କିଛି ଅସୁବିଧା ନାହିଁ ଏବେ ତ କିଛି ଅସୁବିଧା ହଉନାହିଁ ଖାଲି ଯାହା ଟିକେ ସମୟର ଏବଂ ଇଏର ଯାହା ଟିକେ ଭଲ ଲାଗୁନାହିଁ ଏ ବାରମ୍ବାର ଦିନର ସବୁ କାମ କରି
ହଁ ସେଇଟାବି ସେ
କାମ କରିବାକୁ ଆପଣ ନିଜେ କହୁନାହାନ୍ତି କାମ କରିବାକୁ କାହାକୁ ଭଲ ଲାଗେ କିନ୍ତୁ ପଇସାଦି ଦରକାର ହେଇଯିବହେ ତମେ କାହାକୁ କିଛି ଗି ଦ ହବ ନାହିଁ।
ସେଇଟା ବି କାମ କରିବ। ଭଲ ଲାଗିବନି ଯେତେବେଳେ ଆସିବ ସେତେବେଳେ ଆଉ ମିଶିବି କାମ କଲେ ଟିକେ ଭଲ ଲାଗିବ। ଦୂର ଦୂର କଲେ ଭଲ ବି ଲାଗୁନି। କୁହନ୍ତୁ ଆପଣ?
ଆଉ କଣ ବା କହିବି ଆପଣ ତ ଯେମିତି କିି ଆମେ ଜାଣିଥିଲେ କି ପିତୃ ଦିବସ ଆଜି କିନ୍ତୁ ଆପଣ ଜାଣିଛନ୍ତି କି ମାତୃ ଦିବସ କୋଉ ଦିନ ବୋଲି?
ମାତୃ ଦିବସ ମୋ ମତରେ ପୂର୍ବ ଦୁଇ ମାସ ପୂର୍ବରୁ ବୋତେ ପଳେଇଲା କିନ୍ତୁ ମନେ ନାହିଁ ତାରିଖ କେବେ ଥିଲା ଆପଣଙ୍କ କିଛି ଧାରଣା କିଛି ମନେ ଅଛି।
ମତେ ତ ଲାଗୁଛି କି ମାତ୍ର ଦିବସ ସେଇ ଆମର ମେ ମାସର ହୋଇଥିଲା ବୋଧ ହୁଏ।
ମତେ ବି ସେଇୟା ଲାଗୁଚି କିନ୍ତୁ ଠିକ ସେ ମନେ ନାହିଁ ମାତୃ ଦିବସ ଏବେ ଯାଇଚି। ପୂର୍ବ ଗୋଟେ ଏକ ମାସ କି ଦୁଇ ମାସ ହୋଇଥାଇପାରେ।
ହଁ ତାହା ତ ମୁଁ ନିଶ୍ଚିନ୍ତ ରୂପରେ ମୁଁ ଏହା ସମ୍ଭବତ ଅଛି କି ତାହା ମେ ମାସରେ ହୋଇଥିଲା ବୋଲି। କିନ୍ତୁ ମେ ମାସର କେତେ ତାରିଖ ତାହା ମୋର ମନେ ପଡେ ନାହିଁ ମତେ ଲାଗୁଛି କି ମେ ଅଠର ବୋଧ ହୁଏ।
ଆଉ ମାତୃ ଦିବସରେ ଆପଣ କିଛି କରିଥିଲେ ଆପଣଙ୍କ ମାତୃଙ୍କ ପାଇଁ।
ନା ନା ସେ ତାହା ମୁଁ ସେପରି କିଛି ଆପଣଙ୍କୁ କହିଥିଲି କି ଆମ ଆମେ ସେ ସବୁ ପାଳନ କରୁନାହୁ। ଆମର ସବୁଦିନ ହିଁ ମାତୃଦିବସ ସବୁଦିନ ହିଁ ପିତୃଦ ଦିବସ ଯଦି ଆମେ ସବୁଦିନ ତାଙ୍କର ସେବା କରିବା ତାହେଲେ ସେଇଟା ହିଁ ସବୁଠାରୁ ସବୁ ଦିବସ ବୋଲି ପାଳନ କରାଯିବ ବୋଲି କୁହାଯାଇ ପାରିବ।
ଆଉ ମୁଁ କି ଶୁଣିବାକୁ ପାଇଲେ ଆପଣଙ୍କୁ ରୋଷେଇ କରିବାକୁ ଭାରି ଭଲ ଲାଗେ।
ହଁ ହଁ ନିଶ୍ଚିନ୍ତ ରୂପରେ ମୁଁ ତ ଆଜି ଏବେ ବି ତ ଯାଉଛି। ଆପଣଙ୍କ ସହ କଥା ହେଇ ସାରିଲା ପରେ ମଧ୍ୟ ଯିବି ରୋଷେଇ କରିବି।
ଆପଣ ଏସବୁ ରୋଷେଇ କରିବା କାମ କେମିତି ଏସବୁ ଗ୍ରହଣ କଲେ ଭଲ ପାଇଲେ ସମସ୍ତେ ତ କରିପାରନ୍ତି ନାହିଁ।
ସମସ୍ତେ କରିପାରନ୍ତି ନାହିଁ କିନ୍ତୁ ମୋର ଅଭ୍ୟାସ ହେଇଯାଇଛି ମୋତେ ଭଲ ବି ଲାଗେ ଏସବୁ କରିବାରେ। ତେଣୁ ହେଉ ହେଉ ଅଭ୍ୟାସ ଟିକେ ହେଇଯାଇଛି ଆଉ।
ହଁ ଅଭ୍ୟାସ ଯାଇଛି ଖାଦ୍ୟ ଆପଣଙ୍କୁ ଦେଖିଛି ଭଲ ଭଲ ଖାଦ୍ୟ କରିକି ଆ କଣ ତଳନ କରିବା।
ତାହା ତ କରିବାକୁ ଆପଣ କଣ କହିଲେ ଆପଣ କେବେ କିଛି
ନାାଇ ଆମେ କହିଲୁ ଯେ ଆପଣ ଆମକୁ କିଛି ଦିଅନ୍ତୁ କେବେ ଖାଦ୍ୟ ଗ୍ରହଣ ପାଇଁ ଆପଣଙ୍କ ହାତରୁ ଆମେ କିଛି ବି ଖାଇବୁ।
ତାହା ତ ତାହା ପାଇଁ ଟିକେ ସମୟ ଅଛି କାରଣ ଏବେ ତ ମ ଜାଣିଛନ୍ତି ମୁଁ ଯେଉଁ ଅଳସଆ ହେଉଛି।
ଅଳସଆ ହେୋଇଲେ ବି ଆପଣଙ୍କୁ ତ ପସନ୍ଦ ଲାଗେ ଯେେତୁ ରୋଷେଇ କରିବା ଆମେ ଆପଣଙ୍କ କାର୍ଯ୍ୟରେ ସାହାଯ୍ୟ କରିଦେଉ। କପଣ କିଛି ଖାଇଦେବେ ଆଉ ଆପଣଙ୍କୁ କଣ ସବୁ କାର୍ଯ୍ୟ କରିବାକୁ ଭଲ ଲାଗେ।
କାର୍ଯ୍ୟ କରିବାକୁ କହିବାକୁ ଗଲେ ମତେ କାର୍ଯ୍ୟ କିଛି କରିବାକୁ ଭଲ ହିଁ ଲାଗେନି ମତେ ଖାଲି ପଇସା ଗଣିବାକୁ ଭଲ ଲାଗେ।
କିଛି ଅଭ୍ୟାସ ଥିବ ଆପଣଙ୍କ ନିତିଦିନ କି କଣ ଟେ ପସନ୍ଦ ଥିବ।
ଦ ଅଭ୍ୟାସ ତମର ଶୋଇବା ମହାଭାରତ ଦେଖିବା ଏବଂ ଆଉ କଣ ଅଟେ ଆଉ
ହଁ ସେଇଟା ହ ମତେ ଭାରରି ପସନ୍ଦ ଲାଗେ ଆଜିକାଲି ମୋର ବି ଚାଲିଛି ସେ ସବୁ।
ଆପଣ କଣ ମହାଭାରତ ଦେଖୁଛନ୍ତି ମୋ ଭଳି।
ହଁ ଆମେ ଦେଖୁଛୁ ଆଗରୁ ଦେଖୁଥିଲୁ। ଏବେ କିଛି ଦିନ ବନ୍ଦ ହଉଛି ମୋବାଇଲ ରେ ଆଜିକାଲି ଯୋଉ ପ୍ରଦାନ ହେଉଛି ଆମ ପାଖରେ।
ଓହୋ ତାର ନୀଚ ନିଶ୍ଚିନ୍ତ ରୂପରେ ତାର ସବୁ ସଦ୍ପଉପଯୋଗି କରନ୍ତୁ କେବେ ବି ଦୁରପୟୋଗ କରନ୍ତୁନି ମୁଁ ଶୁଣୁଛି କି ଶୁଣୁଛି କଣ ମୁଁ ଦେଖିଛି ମଧ୍ୟ ଆପଣ ବହୁତ ଦୁରୁପୟୋଗ କରନ୍ତି ବୋଲି।
ହଁ ସେ ସବୁ କଥା ଛାଡନ୍ତୁ ଆପଣ କୁହନ୍ତୁ ଆପଣଙ୍କ ବିଷୟରେ।
ମୁଁ ଆଉ ମୋ ବିଷୟରେ କଣ କହିବି ମୁଁ ଆପଣଙ୍କ ବିଷୟରେ ପ୍ରଥମେ କହିବାକୁ ଚାହିଁବି କି ଆପଣ ଙ୍କର ମାନେ କଣ କହିଲେ ମାନେ ବହୁତ ହିଁ ମାନେ ଶବ୍ଦ ପ୍ରଦୂଷଣ ହେଉଛି ଯାହା ଫଳରେ କି କିଛି ମାନେ ଅସୁବିଧା ସମ୍ମୁଖୀନ ଆମେ ଭବିଷ୍ୟତରେ ହୋଇବାର ମତେ ସମ୍ଭାବନା ଲାଗୁଛି।
ସେଇଟା ବି ସତ କଥା କିଛି ସମୟର କଥା କଣ କରିପାରିବା ଆଉ ଆମେ ଯେତେବେଳେ କାଲି ଆପଣଙ୍କ ଘରକୁ ଯିବୁ ସେତେବେଳେ କିଛି ହଁ କରିପାରିବା।
ହଁ ତାହା ତ ଆପଣ ବେସତତା କହିଲେ। କାଲି ଆସିଲେ କିଛି ଆଉ ଅସୁବିଧା ହେବ ନାହିଁ ସବୁ କିଛି ସୁରୁଖୁରୁରେ ହେଇଯିବ।
ହଁ ଆମେ ଏତିକି କରିକି ଯଦି ବନ୍ଦ କରିବୁ କାଲି ଦେଖିବା କଣ ହଉଛି ଆଉ।
ହଁ ମୁଁ ବି ଭାବୁଥିଲି କି ଏତିକି କରିକି ବନ୍ଦ ହି କରିଦବା କାରଣ ଏହାପରେ ମୁଁ ରୋଷେଇ ମଧ୍ୟ କରିବାକୁ ଯିବି ନା।
ହଁ ଆମ ଘରେ ବି ଡାକିଲେଣି ଆଉ ଯେହେତୁ ଶବ୍ଦ ପ୍ରଦୂଷଣ ଅତ୍ୟଧିକ ମାତ୍ରାରେ ହଉଛି ସେଥିପାଇଁ।
ଓହୋ ଆପଣ ନିଶ୍ଚିନ୍ତ ଯିବା ଭାରି ଭଲ କଥା। କାରଣ ଶବ୍ଦ ପ୍ରଦୂଷଣ ବହୁତି ହିଁ ହେଉଛି ତ ସେଥିପାଇଁ ମୁଁ କହୁଥିଲି।
ଏ ଆଖପାଖ ଲୋକ କିଛି ଅଛନ୍ତି ତ ସେମାନେ ତାଙ୍କ କାର୍ଯ୍ୟରେ ବ୍ୟସ୍ତ ଦୈନନ୍ଦିନ କାମରେ ସେ ସେଥିପାଇଁ ହେଉଛି ନହେଲେ କିଛି ଲୋକ ଯାନବାହାନ ପାଇଁ ଏମିତି ସବୁ ଚାଲିଛି ଅସୁବିଧା ଆଉ।
ଓହୋ ହଉ ଠିକ୍ ଅଛି କିଛି ଅସୁବିଧା ନାହିଁ ସେଥିରେ ମୁଁ ବି ମଧ୍ୟ କିଛି କହୁ ନାହିଁ। ସେଥିପତି ଠିକ ଅଛି। ମୁଁ ଯାଉଛି ମୋର ରୋଷେଇ କରିବି ଟିକିଏ ମୁଁ ରୋଷେଇ କରି ଆସିଲେ ଆପଣଙ୍କୁ ପଛରେ ମୁଁ ଯୋଗାଯୋଗ କରିବି ଆଉ।
ଠିକ୍ ଅଛି ମୁଁ ରଖୁଛି।
ରଖନ୍ତୁ ରଖନ୍ତୁ।